ହ୍ୟାଲୋ ଆଜ୍ଞା ମ୍ୟାମ୍ କୁହନ୍ତୁ।
କଣ କରୁଛ?
ଏଇ ବସିଛି ଆଉ କଣ କରିବି ଆପଣ କଣ କରୁଛନ୍ତି?
ଏ ମୁଁ ବି ଘରେ ଅଛି ଆଉ।
ଘରେ କଣ କରୁଛନ୍ତି?
ଘରେ କଣ କାମ ଏଇ ଘର କାମ ସବୁ ସରିଲା ବସିଛି ଆଉ। ସନ୍ଧ୍ୟା ହେଲେ ସନ୍ଧ୍ୟା ଦିଆ ହବ।
ହୁଁ।
ଘର କାମ ସବୁ ଚାଲିଛି ନାଇଁ
ହଁ।
କଣ ଖାଇଥିଲେ?
କଣ ମୁ ତ ଭେଜ ଖାଇଥିଲି ଭାତ ଡାଲି ଭଜା ଭେଣ୍ଡି ଭଜା ଏଇଆ ସବୁ ଆଉ
ହଁ କଣ ମେସେଜ ଆସିଲାଣି ବାହାର ଆପର୍ତି ଆସୁଛି।
କଣ କହିଲେ?
ମୁଁ କହିଲି କଣ କୋଉଠି ଅଛନ୍ତି ଗାଈ ଭାଇ ବାନ୍ଧୁଛନ୍ତି ନା କଣ?
ନା ନା ଆମ ଘର ପାଖରେ ଗାଈ ବନ୍ଧା ହେଇଛନ୍ତି ତ ବୋବୁଛନ୍ତି।
କେତେଟା ରୁମ୍।
କେତେଟା ଆମର ଚାରିଟା ରୁମ ଚାରିଟା ରୁମ ତଳେ ଉପରେ ପୁଣି ଏବେ ତିନିଟା ରୁ ମୁଁ ହେଇଛି। ଏବେ ହଉଛି କାମ ଚାଲିଛି ଆଉ
ଘର କାମ ଚାଲିଛି ହ ବଢ଼ିଆ ଆଉ କେତେ ଆଗକୁ ଗଲେଣି ଆ ଖରାବେ ଖାଇବା କଣ କରୁଥିଲେ?
ଖରାବେଳେଆ କରିଥିଲି ମୋର ସାଧା କରିଥିଲି ଡାଲି ଭଜା। ଟମାଟୋ ଭଜା ଭେଣ୍ଡି ଭଜା କରିଥିଲି। ଥିଲି ଆଉ ଆମ ଘରେ ନନଭେଜ ଖାଇବି ମାଛ କରିଥିଲି ଅଣ୍ଡା କରିଥିଲି।
ହୁଁ କାହିଁକି ତମେ ଆଇଁଷ ଖାଉନାହିଁ କି।
ନା ମୋର ଓସାହ ହ ଚାଲିଛି ତ ମୁଁ ଖାଉନି।
କି ଓଷା ଲୋ।
ଷୋଳ ଷୋଳ ସୋଵାର ହଉଛି ସେଥିପାଇଁ ଖାଉନି।
ହଉ ଷୋଳଶହ ଏ ଷୋହଳଶ ସମମୟରେ କେମିତି କରନ୍ତି ମତେ ଟିକେ କରନା ମୁଁ ଟିକେ କରିବି।
କେମିତି କଣ ଶିବ ମନ୍ଦିରରେ ଗୁଆ ବସେଇବ ଯାହା ପାଇଁ କରିବ? ତାନାଁରେ ରେ ଗୁଆ ବସେଇକି ତାପରେ ଷୋଳ ସୋମବାର କରିବ ବାହରେ କିଛି ଖାଇବନି। ସୋମବାରେ ଅନ୍ଣ ବି ଖାଇବନି ରୁଟି ଫୁଟି ଖାଇବ ଆଉ ହୁଁ ଖାଇବ ଯୋଉ ରାତିରେ ବି ଖାଇବନି ବାହାରେ ଖାଇବନି ଚୁ ଚୁଟି ଫୁଟି ନଖପଖ କାଟିବନି।
ହଁ।
ହୁଁ ଏମିତି ଆଉ ପୁଣି ଯୋଉଦିନ ହଁ ହଁ ପଣା ପଣା ଗୋଟେ ଟାଇମ ଟିକେ ଆଉ ଗୋଟେ ଟାଇମ ଖାଇବ ଆଉ ଆଉ ତାପରେ ପୁଣି ଆଁ
ପିରିୟଡ଼ ଧରିକି ହେଲେ ପୁଣି ସେଟା କଣ କ୍ୟାନସଲ ହବ ନା ସେଇଟା କଣ୍ଟିୁନିୟୁ ଯିବା।
ନା କଣ୍ଟିନ୍ୟୁ ହେଇଯିବ ଯାହା ପାଖ ହଁ କାଉଁଠୁ ହବ ଆ ନିଜେ ନଗଲେ କାହା ହାତରେ ଭୋଗ ପଠେଇଦବ ଭୋକ ପଠେଇ ଦେଇେଇ ପାଦୁକା ପାଇକି
ଆମ ସେଠି ଜଣେ କରିୁଥିଲେ ସେ କହୁଥିଲେ କି ନାଇଁ ସେଇଟା କାଉଣ୍ଟ ହବନି।
ନା କାଉଟ ହବନ ଆମର ତ ସମସ୍ତେ କରୁଛନ୍ତି କାଉଟ ହଉଛି।
ଆଜି କାଲି ଯୋଉ ଗୋଟେ ଟାଇମ ଖାଇବ ସେ ଗୋଟେ ଟାଇ ଖ ହ ଗାଈ ହଉ କୁକୁର ହଉ କହାହିଲ ଗୋଟେ ଦିନ ଯେତିକି ବି ରୋଷେଇ କରିଦଉ ସେଇଥିରୁ ସେଇ ଗୋଟେ ଟାଇମ ଖାଇବା ଯୋଗରୁ କାହାକୁ ବି
ପୂର୍ବରୁ ମୋବାଇଲରେ ଦେଖିଥିଲି ସେମିତି କେତେ ଲୋକ କରୁଚନ୍ତି?
ହଁ କାହାକୁ ଗୋଟେ କେ ପଶୁ ମାନଙ୍କୁ କାହାକୁ ଗୋଟେ ଖାଇବାକୁ ଦବ।
ହଁ ମୁଁ କିନ୍ତୁ ମୋତେ ଆମ ନନା ଏଇଠି ଯେମିତି କହିଲେ ମୁଁ ସେମିତି କରିିଚି ଆଉ।
ହଁ ତୁ କଣ ଗାଈ ହରିକାଙ୍କୁ ଖାଇବାକୁ ଦେଲୁ?
ନା ମୁଁ ଗାଈ ଫାଇ କାହାକୁ ଦଉନି ମୁଁ ଖାଲି ଏ ସକାଳେ ଦହି ପଣା କରିକି ପିଇଦିଏ ଆଉ ତାପରେ ହଁ ପଣା କରିକି ପିଇ ଦିଏ ଦହି ପଣା
ହୁଁ
ହଁ ତାପରେ ପୁଣି ରୁଟି କରିକି ରୁଟି ଡାଲମା ହଉ ନହେଲେ ସାଧାରେ ଯାହା ହେଲେ କରିକି ଖାଏ ଆଉ।
ଆଚ୍ଛା! ଏମିତି ତାହେଲେ? ମୁଁ ସେଇଟା କରିବି ବୋଲି ଭାବିଚି ତ କରିବି କରିବି
କାଲିକି ମୋର ଆଠଟା ହେଇଯିବ ଆଉ ଆଠଟା କରିବି ଆଉ।
ସାଢ଼େ ଆଉ।
ଆଉ
ମୁଲେ ଚାରି
ତୁ କା କା ସାଙ୍ଗେ ମାନେ ହଁ ମୋର
ତା ପାଇଁ ନୁହଁ ବେ ମୁଁ ମୋ ନିଜ ପାଇଁ କରିବାକୁ ଚାହୁଁଚି।
ଓହୋ! ମୁଁ ଏଇ ମୋ ଝିଅ ଲାଗି ମାନସିକ କହିଥିଲି ତ
ଓ ହୋ! ହଁ ଜାଣିଚୁ ନା ରୀତିକାର ବାହାଘର ଠିକ୍ ହେଇଚି ଏଇ କେତେରେ?
ହଁ ସେ ମତେ କଲ୍ କରିଥିଲା କହୁଥିଲା ଆଁ ଯିବା ଲାଗି। ମୁଁ କହିଲି ନାଁ ମୁଁ ମଝିରେ ତା ଭାଇ ବାହାଘର ପାଇଁ କଲ୍ କରିଥିଲା ଆମର ସେତେବେଳେ ଠାକୁର ବସିଥିଲା ମୁଁ କହିଲି ମୁଁ ଏବେ ଯାଇପାରିବିନି କହିଲା ଏବେ ନ ଆସେ ମୋ ବାହାଘରକୁ ଆସିବୁ ମୁଁ କହିଲି ତୁ ଏଇଠି ତ ବାହାହବୁ ଆଉ। ତୋ ଶାଶୁ ଘରକୁ ପଳେଇବୁ।
ହଁ ସେଇଠି ଯଦି ହଁ ହେଲା ଦେଖିବା କଣ? ମୋର ତ ଏବେ ହେଇନି ହେଲେ ଜାଣିବୁ ଆଉ।
ହେଲେ ଜାଣିବ ସବୁ। ଆଉ ଶୁଭଦିଦି ହରିକାଙ୍କ ଖବର କଣ?
ମୁଁ ତାଙ୍କ ସହିତ କଥା ହଉନି।
ତାର ନେଟୱାର୍କ ଅପ୍ ଡାଉନ ରହୁଚି
ନାଁ ତ।
ହଁ ବେ ଉଁ କଣ ଆବାଜ ତାର ବ୍ରେକ୍ ହଉଚି।
ଓହୋ!
ବେଳେ ବେଳେ ଅପ୍ ଡାଉନ ହଉଚି।
ହଁ ବର୍ଷା ଆଇିଲାଣି ନା ସେପଟରେ ଜୋର ଉଠେଇଲାଣି ତ।
ହଁ ଜୋରରେ ପୁରା ଘଡଘଡି ବିଜୁଳି
ନାଁ ଘଡ ଘଡ ଭଳିଆ ହଉନି ଫିରବି ପବନ ଟିକେ ଟିକେ ହେଲାଣି।
ହଁ ସେମତି ବିଜୁଳି ମାରିଲାଣିବା। ଆଉ କଣ କ।
ଆଉ ତୁ କଣ ଖାଇଥିଲୁ?
ଆଉ ମାଉସୀ ମଉସଆଙ୍କ ଖବର କଣ? ମୁଁ ଏଇ ସିଜା ଖାଇଚି। ଭାତ, ଡାଲି ଆଉ
ହୁଁ।
ମୋ ମସରୁମ ଚିଲି।
ହୁଁ।
ସାଲାଟ ଆଉ କଣ ଆଉ କଣ ସେଟା ବାଇଗଣ ଭଜା ଯୋଉ ତେଲରେ ଛଣା ହେଇଥିଲା।
ଆଉ କଣ ଖବର କୁହ।
ଆଉ କଣ ଏ ଝିଅକୁ ଅଢେଇ ବର୍ଷ ହେଇ ଗଲାଣିି ଆଉ।
ଓହୋ ମାମା ମାମା ବାପା ବାପା ଡାକିଲାଣି।
ଆଉ ସେ ସବୁ କଥା କହୁଚି।
ତୋର ତ ନେଟୱାର୍କ ପ୍ରୋବ୍ଲେମ ହଉଛି ହଁ। ନାନୀ ଆଉ ଜିଜୁ କୁଆଡେ ଗଲେ?
ସେ ଡଉଟିରେ।
ଡଉଟି।
ହଁ।
ଆସୁଚନ୍ତି କେତେଟା ବେଳୁ ଯାଉଚନ୍ତି କେତେଟାରେ?
ଦଶଟା ଦଶଟା ରେ ଯାଉଛନ୍ତି ଆସିଲା ବେଳକୁ ସେଇ, ଦିନେ ଦିନେ ପଲେଇ ଅସୁଛନ୍ତି। ସାଢେ ଆଠଟାରେ
ଦଶଟା, ତୋ ଭଏସ କଟୁଛି ବା।
ସାଢେ ନଅଟା ଦଶଟା ବେଳକୁ ଆସୁଛନ୍ତି। ଆଉ ପୁଣି ଆସିଲା ବେଳକୁ ସେଇ ଆଠେ ନଅ।
ଓହୋ ଆଉ ବାପା ବୋଉଙ୍କ ଖବର କଣ?
ହଁ ମୋ ବାପାଙ୍କ ଦେହ ତ ଭଲ ନାଇଁ ହଉ ଆଉ। ବୋଉର ଭଲ ଅଛି ଘରେ ଅଛନ୍ତି ଆଉ।
ଏବେ ମାନେ ଠିକ ଠାକ ଅଛନ୍ତି ତ? ହଁ ଘରେ
ବାପାଙ୍କ କଲେଷ୍ଟ୍ରୋଲ ପୂରା ବଢିଯାଇଛି। ଥାଇରଏଡ ବଢିଯାଇଛି ପୁରା ଫୁଲି ଯାଇଛନ୍ତି।
ତୁ ଆଉ ଯାଇନୁ ଘରକୁ?
ହଁ ମୁଁ ଯାଇଥିଲି ମାର୍ଚ୍ଚ ମାସରେ ଯାଇଥିଲି ଯାଇଥିଲି ବାଇସି ଦିନ ରହିକି ଆସିଥିଲି।
ତୋର ତ ଆବାଜ କଟୁଚି ତୁ କଣ।
ଆବାଜ କଣ କଟୁଚି ମୋର ବା ଫାଇଭ୍ ଜି ଚାଲୁଚି।
ଫାଇଭ୍ ଜି ଚାଲିଲେ କଣ ହବ ତୋ ଆବାଜ ପା କଟୁଚି।
ଶୁଭିଲା ନାଁ।
ହାଲୋ।
ବଡ ପାଟିରେ କହିବୁ।
ଶୁଭୁଚି ଯେ ମାନେ କଥା କହୁନୁ ବ୍ରେକ୍ ବ୍ରେକ୍ ହେଇକି ପଦେ ଶୁଭୁଚି ପଦେ କଟୁଚି ଏମିତି କଟ୍। ଗୋଟିକିଆ କରଦଉନୁ।
ଆମ ଝିଅ ବାଲି କରିଦେଇଚି ଆସିକି ଏଇଠି ମୁଁ ଇଆଡେ ବୁଲୁଚି ସେ ବୁଲୁଚି।
ହଁ ତାକୁ କିଏ ରଖୁ?
ସିଏ ଯାଇଥିଲା ମାମୁଁ ଘରକୁ। ମାମୁଁ ଘରକୁ ଯାଇଥିଲା ଆଇ ଆସିଲା ଏବେ। ଆସିସେ ମୋ ପାଖକୁ ଦୋଡିଚି।
ତୋର ପା ଭାଇ କିଏ ଥିଲା ନା କଣ?
ହଁ।
ଓ ହଁ। ହଁ ସେଇ।
ହୁଁ ହୁଁ ସେ ଏବେ ଅଛି ବାହାରେ। ଆ ଏ କମ୍ପାନୀରେ ଅଛି ସେ କାଲି ଆସିବ ବା। ଦରମା ଦେଲାଣି ତ ଆଁ।
ବାହାରେ ମାନେ କୋଉଠି?
ବାହାରେ ମାନେ ବାହାରେ ବାହାରେ।
ବାହାରେ।
ମାଲୋ ହୁଁ ବେଙ୍ଗଲୋରରେ।
ହଉ ବଢିଆ ଇଏ ଓ ଜରି ପଲିଥିନ୍। ସବୁ ଉଡେଇ ଆଡେଇ ଆଣିକି ପୁରେଇ ଦେ ଏତେ ଜୋରରେ ଧୁଳି ଉଡୁଚି ପବନରେ।
ଢାଳି ଆସିଲାନି ଆଉ।
ଉଁଆ ହଁ ବା ପୁରା ବାଦଲ ପୁରା ଢା କଳାହାଣ୍ଡି କଳା ଭୁମର ଏଇଠି ହେଲେଣି। ବିଜୁଳି ମାରିଲେ ତା କେତେଟା ହେଲାଣି ଟାଇମ କେୟାଣି?
ଟାଇମି ପାଞ୍ଚଟା ପଚିସ୍।
କଣ କରିବା ଆ।
ତୋର ଏବେ ଆଉ କଣ ଖବର? ହେଇ
ଶାଶୁ ଶଶୁର ଭଲ ନା? ଶାଶୁ ଶଶୁର ଭଲ ଆଉ ନଣନ୍ଦ?
ଆଁ ହୁଁ ସେମାନେ ବି ସବୁ ଭଲ ଏ ଠାକୁର ସମସ୍ତେ ଆସିଥିଲେ। କାଲି ଠାକୁର ବସିଥି ଲା ଏ ସମସ୍ତେ ଆସିଥିଲେ ଏବେ ହେଇ ଗଲେ ସବୁ। ପୁଣି ରଜକୁ ଆସିବେ ବର୍ଷ ପବନ ଆସିଲାଣି ତ ସେଇଥିପାଇଁ। ଏ ଆରେ ଶୁବୁଚି।
ବର୍ଷା ପବନ ଜୋରରେ ଆଇଲାଣି କଣ କରିବା କୁହ?
ହଁ ଆଉ ଟିକେ ହେଇଯିବ ପା। ଆଉ ଦଶ ସେକ୍
କଣ ରୋଷେଇ ବସେଇଚୁ ରୋଷେଇ ବସେଇଚୁ। କଁ ଚା ନା କଣ?
ଆଁ
କ୍ଷୀର ଫୁଟୁଚି।
କ୍ଷୀର ଓହୋ ହଉ ମୋ ନାଗି ଚା କରିକି ପଠା ବର୍ଷା ପାଗ ରେ